ହ୍ୟାଲୋ
ଆସନ୍ତୁ କଣ କରଛ
ହବଶ ହେଲା ସେୁ ମାନେ ଖାଉଛୁ ହେଲା ସକାଳୁ ବିସ୍କୁଟ ଫିସ୍କୁଟ ଏମି ଯା ଖାଉ ଖିଆ ପିଆ ହଉଛି ମୁଁ ତ ଚାହା ପାଖଏନି ଇଏ ସେଠୁ ଶୋଇଲା ବେଳକୁ ଖରା ଯା ବେଳିଆ ଖରାବେଳେଆ ହଉ କିବା ଯୋଉ ଜଳଖିଆ ବେଳେ ସବୁ ଚୁଡ଼ା ଚକଟା ଚୁଡା ଚକଟା ସେଟ ଖାଇ ଅ ମୁଁ ଜେଜେ ବାବା ଗଲେ କେବେ ଏଇ ଶୁକ୍ରବାର ଗଲେ
ଶୁକ୍ରବାର ହେଲେ
ଆଜି କୁ ତିନିଟା କେତେରେ ହଁ।
ରବି
ଆ ଯୋଉ ଚୁଡା ଖାଇବାକୁ ଏତେ ବିରକତୀୟ ଲାଗୁଚି ମନେ ଖାଇଲ ମନେ ବାନ୍ତି ଉଠଉଛି।
ସେଇଟା ତ ଖାଇବାକୁ ପଡିବ ଆଉ।
ହଁ ମୁଁ ସେ କହନି ସେଠୁ ମାନେ ଆକଚୁଲି କଣ କହିଲୁ ଯଉ ମୋ ମାଉସୀ ଆଉ ମୋ ମାଉସୀ ଆ ତାଙ୍କର ବି ଘର ଆଡୁ ସେମାନେ ସବୁ ନାତି, ନାତୁଣି ସାନ ଖୁଡୀ ଙ୍କ ପୁଅ ବି ମାନେ ଅଛି ଆମେ ଜଣ ମାନେ ପିଆଜ ରସୁଣ ଖାଇବେ କି ଯଦି ମାନେ ଚାହିଁଲେ ସାଧା ସାଧା ଖାଇପାରିବି ହେଲା। ତା ଦେହେ ଦୋକାନ ରୁ। ହଁ। ଖାଇପାରିବେ କାରଣ କୁଆଡେ ଆଗ ଆଗରୁ ମାନେ ଏବେ ତ ଏଠି ଏବେ ଟିକ ନେଇଗଲାଣି ଯେତେବେଳେ ଆମେ ପ୍ରଥମେ ଛୋଟ ଛୋଟ ହେଇ ନ ଥିଲୁ ସେତେବେଳେ ଆମ ପଡୋଶୀ ମାନେ ଯୋଉ ଥିଲେ ସେମାନେ ପୁରା ବହୁତ ଭଲରେ ମିଶନ୍ତି ଆମ ସହିତ ବହୁତ ପରିବାର ଭଳିଆ ହଁ ଆମେ ଯେତିକି ଫଟୋ ବାଲା ସେ ଯାହାକୁ ଆସିଲେ ମୁଁ ପ୍ରାୟ ତାଙ୍କ ସହିତ ସମୟ କଟାଏ ମାନେ ଏତେ ଭଲ ଥାନ୍ତି ସେମାନେ। ତାଙ୍କର ଆମେ କଣ କଲୁ? ଘର ଫର ହେଇଗଲା ପରେ ସେଠୁ ସିପ କିି ତାଙ୍କର ଏଇ ପାଗ ବି କିଛି ଅଛି ଗାଁ ରେ ଘରୁ ଆଉ।
ଅବିକା ତମର ମାନେ ଯୋଉ ସବ ସକାଳେ ଖାଉଛ ମାନେ ଜଳଖିଆ ଖରାବେଳ ଟା କେତେବେଳେ ଖାଉଛ? ତିନଟା?
ସକାଳୁ ଉଠିକି କି ଉଞ୍ଚ ସେଇ ସାତ କାଠ ତାଙ୍କ ଚା ତାପରେ ବିସ୍କୁଟ ଚା ତାପ ପରେ ପୁଣି ସେଇ ଏଗାରଟା ପାଖା ପାଖି ପୁଣି ଖାଉଛନ୍ତି ଉମ୍ ଚୁଡା। ପୁଣି ସେଇ ଗୋଟା ଦିଟା ପାଖାପାଖି ପୁଣି ସେଇ ଚୁଡ଼ା।
ହଉ ଭାତ ହେରିକା
ଭାତ ଯାଇକି ସନ୍ଧ୍ୟାବେଳେ
ହୁଁ ତ ସେଇ ଭାତ ତ କିଛି ମାନେ ଛୁଙ୍କ ହବନି ସେ ତ
କେ ନାଇ ସବୁ ସିଝା ସିଜା କିନ୍ତୁ ଆମର ଏଇ ସନ୍ଧ୍ୟା ବେଳେ ଯେ ଖାଇବୁ ଖାଇଲା ପରେ ନିଆବ ହେଲା ଆଜି କାଲି ପ୍ରବଳ ଲେଟ ଆଜି କଥା ହେଇ ଶୀଘ୍ର ଶୀଘ୍ର ଖାଇଦବା ସେ ରାତି ଅଧିକ ହେଇଗଲା ଚାଉ ଚାଉ ଲାଗିବନି।
ଆମର ଯୋଉ ହୁଏ କଣ ହୁଏ କହିଲୁ? ଯୋଉ ବାପାଙ୍କ ଟାଇମ ବେଳକୁ ତ ମଟେ ବହୁତ ଆମେ ମାନେ ଭିତରୁ ଭାଙ୍ଗି ଯାଇଥିଲୁ ତ ସେତେ ଖାଇବା ପିଇବା ତ ଏତେ ମାନେ ହଉନଥିଲା ଭଳିଆ ଚଳେ ସେତ ଛାଡ ମାନେ ଆମ ମାନେ ଫରକ ବି ପଡେନି ଆମ ଖାଇଲେ କଣ ନ ଖାଇଲେ କଣ ସେ ଫରକ ପଡେନି ସେତେବେଳେ ସେ ଏତେ ମାନେ ଆମେ ଏତେ ଭିତରୁ ଭାଙ୍ଗିଥିଲୁ ଯେ କହନା ଆଉ। ଆମେ ପାଖାପାଖି ମାସେ ଏ କେତେ ମାସ ପର୍ଯ୍ୟନ୍ତ ଆମେ ଠିକ ସେ ଖାଇନୁ ମାନେ ଖାଇବା ଟା ଗୋଟେ କେମିତି ଲାଗେ ଆମକୁ ଖାଲି
ସେଇଟା ହବ ସ କାହିଁ କହିଲୁ ଏଇଟା ତମେ ଯା ଭାବିବିି ନଥିଲି ଏଇ ଜିନିଷ ଘଟିବ ସେଟା ଘଟିଲା।
ହଁ କିନ୍ତୁ ଯୋଉ ମୋ ଜେଜେମା ହେରିକା ଆଉ ସବୁ ଇଏ ବେଳକୁ ଦାଦାଙ୍କର ବି ଯୋଉ ହେଇଥିଲା ତୋର ମନେ ଅଛି ଯୋଉ ଆମର କଣ ହୁଏ କହିଲେ ପେ ଗୋଟେ ସକାଳୁ ବଳଟେ ଜଳଖିଆ ସେଇ ଯୋଉ ଚାହା ବିସ୍କେଟ ନହେଲେ ଅ ଚୁଡ଼ା। ଏଇରା ଆଉ ଖରା ବେଳ ଟା ଯୋଉ ହୁଏ ସେ ଟା ଦିନିକିଆ ଯୋଉ ଗୋଟେ ଦିଟା ବେଳକୁ ହେଇଯାଏ ଯିଏ କ୍ରିୟା କରିଥିବ ସିଏ ଖାଇବନି ରାତିଟା
ନାଇଁ ଆମର ସେମିତି ନାଇଁ ଆମରିକ ହମ
ସବୁ ବା ଚା ଆମର ରା େବେଡ଼ ଟ ହୁଏ ରାତି ବେଳା ବି ସେଇ ବୋଧେ ଭାତ ଭାତ ହି ଖାଆନ୍ତି କି ଶୁଖିଲା ଜିନିଷ ରୁଟି ଫୁଟି କରି ଖାଇ ଦିଅନ୍ତି କଣ?
ମୋର ରୁଟି ମୂଳରୁ ହବ ହିଁ ନାହିଁ।
ହେଲା ଆଉ ଖରାବେଳେ ଯୋଉ ହୁଏ ସେଇ ଭାତ କୁ ସିଝା ଆଳୁ ଡାଲି ହୁଏ ସେି ଡାଲିରେ ଯୋଉ ଆଳୁ ପଡିଥାଏ ଏମାନେ ସବୁ କରନ୍ତି ଯୋଉ ଲେମ୍ବୁ, ଲଙ୍କା ତ ଖାଇ ହବ ସେଇଟା ନହେଲେ ଆଉ ଯଉ ଜିରା, ଲଙ୍କା ଗୁଣ୍ଡ କରିକି ର ଖିଥାନ୍ତି ସେ ଆଳୁକୁ ଅଲଗା କରିକିନା ସେଥିରେ ଜିରା, ଲଙ୍କା ଗୁଣ୍ଡ, ଲେମ୍ବୁ ପକେଇକିନା ଗୋଟେ ପାଗ କରିକିନା ଆମେ ଖାଉ ମୋର ମନେ ଅଛି।
ଆମର ସେଠୁ ବା ଆମର କାଲି ମାନେ ପିଆଜ, ରସୁଣ ଖାଇଥିଲୁ। ହୁଏତ କାଲିି ପିଆଜ, ରସୁଣ ଖାଇପାରିବ। ତ ଆମେ ସକାଳୁ ଆଣିକି ବରା ଇଟଲିି ତରକାରୀ ଯିଏ ଯାହା ପାଇଲା ଖାଇଲା ହେଲା। ସବୁୁାନେ ସବୁ ଇଏ ଲଗେଇଥିଲେ କି ନାଇଁ ତମେ ଖାଇପାରିବନି ଏ ଏମିତି ହେଇକି ଭାଇ ସେ ଚୁଡା ତ ମୁଁ ସେ ଥରେ ଖାଇଥିଲି ମାନେ ବାନ୍ତି ଉଠଉଥିଲା କି ସେ ଥରକରେ ବହୁତ କଷ୍ଟ ମଷ୍ଟ ଖାଇଥିଲେ ହେଲା ସେଠୁ ଆଉ ଖାଇଲେନି ସେ ମୁ ଯେମିତି ହେଲା ଦିଟା ତିନିଟା ବେଳକୁ ସେ ବିସ୍କୁଟୁ ଆଉ କାକୁଡି ଏମତି ଆଣିକି ମାନେ ଚୋବେଇଥିଲୁ ଯୋଉ ଲୁଣ ମାରିକି ହେଲା। ମୋ ଭାଇ ଖାଇନି କି ମୁଁ ଖାଇନି ଆଉ ସେଠୁ ମାମା କହିଲେ ହଁ ଶୀଘ୍ର ରୋଷେଇ ତ କରିଦବା ଆଉ ସେମାନଙ୍କ ରୋଷେଇ ସଇଲାଣି। ଭାତ ଯ ଯୋଉ ହାଣ୍ଡି ଯୋଉ ଯିବ ସିଏ ରେଡି ହେଇକି ଅଧଘଣ୍ଟା ଆଗରୁ ରେଡି ହେଇଥିବ ହେଲାଣି ଦେଖିଲା ବେଳକୁ ସେ କଣ ସେମାନେ ସବୁ ଯେତିକ ବଡ ମାନେ ଅଛନ୍ତି ପୁରୁଷ ଲୋକ ସେମାନେ ଗୋଟେ ରୁମ ରେ ବସିିକ କଣ ତାଙ୍କର କଥା ଚଲେଇଛନ୍ତି ଯେ ବାହାର ଲୋକ ବି କଣ ଆସିଛନ୍ତି ହେଲା। କହିବି ହଉନି କି ଆସ ଦିଅ ଆଉ ଘର ଲୋକ ରେ ହଁ ଦେଇଦିଅ ତମେ ପଛ ତମେ ତମେ ଯାହା କରୁଛ କରଦବ। ବାହାର ବାହାର ଲୋକ ଗୋଟେ ଯାଇଛନ୍ତି କିନ୍ତୁ ଭୋକ ହଉଛି ମାନେ କହନି ମାନେ ଏମିତି ଭୋକ ହଉଛି ଆଉ
ଆା ଯାହାଲେ ବି ପୁରା ବାର, ତେର, ଚଉଦ ଦିନ କି ପନ୍ଦର ଦିନ ପାଖାପାଖି ତମ ଘରେଇଆ ସେଇଆଡେ କଷ୍ଟ।
ହଁ ପା
ରହିବା ତମର ହେଲା ଆହୁରି ପାଞ୍ଚ ଛଅ ଦିନ ବେଳକୁ ତମର ଅଙ୍ଗ କାମ ଆରମ୍ଭ ହବ ପାଞ୍ଚ ଦିନ ପରେ ହୁଏ। ତାପରେ ତମର ଲୁଗାପଟା ବୋଧେ ଆଠେ, ଦଶ, ଦଶ ର ନଅ, ଦଶ କର ହବ ମାନେ ଦେଖିବ କେତେ ଲୁଗାପଟା ସେଇ ହିସାବରେ ପୁଣି ଧୋବା ଏଇ ଟାଇମ ମାନେ ଏଇ ସମୟରେ ଯୋଉ ଧୋବା ଗୁଡାକ ବେଶୀ ଧୋବା ବାରିକ ମାନେ ବହୁତ ହଇରାଣ କରନ୍ତି। ଗାଁ କଥା ମୁଁ କହିବି ଏଇଠି ଆମର ଖାଲି ମାନେ ଧୋବା ତ ମାନେ କିଛି ବି ମାନେ ବିଶ୍ୱାସ ବି କରିବ ପାରିବୁନୁ ସେ ଧୋକା ଲୁଗା କାଚିନି। ସେ ଧୋବା ପାଣି ଯଉ ଦିଏନି ସେ ପାଣି ଦେଇ ଥିଲା ବୋଧେ ନେଇଥିଲା ପନ୍ଦରଶ ନା ଦି ହଜାର ଟଙ୍କା ଖାଲି ପାଣି ଦବା ପାଇଁକା। ମ ତୁ ଭାବୁ ହଁ।
ସେପା ସହର ବୋଲି ଅଧିକ ନେବେ।
ସେଇ ବା ମାନେ ଧୋବା ଆସିକି କାଚି ବନିବି ଲୁଗା ସେ ଖାଲି ତା ଧୋବା ପାଣି ଟା ଦବ ବୋଉ।
କିନ୍ତୁ ଏଠି କଣ କରିବେ ମୁଁ ଜାଣିନି କିନ୍ତୁ କହୁଥିଲେ କଣ କନି ଆଜିକାଲି କୁଆଡେ କୋଉଠି ବି ମାନେ ମାନେ ତଣୁ କଥା ହଉଥିଲେ ଏପର୍ଯ୍ୟନ୍ତ ଆମର ସେ କାମ ହେଇନି କିନ୍ତୁ ଏମିତି କଥା ହଉଥିଲେ କହିଲେ କି ଆଜିକାଲି ସବୁଠି ଧୋବା ମାନେ ମାନେ ଆଉ ଧୋଇବାକୁ ପସନ୍ଦ କର କହୁନାହାନ୍ତି ନିଜେ ବସିକି ଛି କୁ ମାନେ
ଧୋବା ଆଉ କେହି ଧଉନାହାନ୍ତି ତ ମୁଁ ଦେଖିଚି ଧୋବା ପାଣି ଦେଇଦେବେ ତମେ ହିଁ ଧୋଇବ ସେଇ ଧୋବା ପାଣି ରେ।
ହଁ ସେ ସେ କେଜାଣି ଏଥର ମୁଁ ମୁଁ ଦେଖିଛି କଥା ହଉଥିଲେ କଣ କୁଅନି। ମାନେ ସେମାନେ କଣ ଆସିବେ ସେ କିଛି ଧୋଇବେନି ସେ ଜଷ୍ଟ ମାନେ କଣ ପାଣି କଣ ବୁଡେଇବେ ଉଠେଇବେ ଏମିତି କ କି କଣ ସେଇଟା ସେଇ ଭଳିଆ କଣ ଟେ କରିବାକୁ ପଡିବ।
ଧୋବା ମାନେ ଚାକିରି କଲେଣି ଆଉ ଯାଉଥିଲେ ଧୋଇବାକୁ ଧୋବା ସିଏ ପାଣି ଦେଇ ଦଉଛନ୍ତି ଆଉ। ଏ ସବୁ ବଡଲୋକିଆ ଦଉଛନ୍ତି ତ ଆଉ
ଆ ସ ସେଇଆ ସେଇଆ କଣ କରିବା ଆଉ ସେ ଯାହା କରୁଛନ୍ତି କନ ଆମେ ସମସ୍ତେ
ବାରିକ ହେଲେ ଚଳିବ ବାରିକ ବୁଝିବ କର୍ମ ଯୋଉ ହବ ତମର ବାରିକ ନ ବାରିକ ଧୋବା ବାରିକ ନଧେଲେ କିଛି ହେଇପାରିବନି। ବାରିକ ବୁଝିବ। କରିବ ତମ ଯୋଉ ପୂଜା ହବ କର୍ମରେ ବି ନନାଙ୍କ ସହିତ ବାରିକ ବି ହିଁ ନ ଲାଗିଲେ ହେଇପାରିବନି। ଏଠି ଯୋଉ ନନା ପୂଜା କରନ୍ତି ତାଙ୍କ ସହିତ ଯୋଉ ବାରିକ ହିଁ ରହେ ସବୁବେଳେ ଯୋଗାଡ ଯନ୍ତ୍ର କରିଦିଏ କାରଣ ଦେଖେ ଦଶ କର୍ମ ହେଲା ଯୋଉ ତମେ ତ ଛୁଇଁବନି ଆଉ। ଘର ଦ୍ୱାର ଧୁଆଧୁଇ କରିଦେଲ? ତମେ ନଦୀକୁ ଯିବ ଗାଧେଇବାକୁ। ନଦୀ କୁ ସିଆଡେ ଯିବ ଗାଧେଇବାକୁ ଆଉ ତମର ଘର କାମ ଟା ଯିଏ କରିବ ତ ସେ ଧୋବା ବାରିକ ଯିଏ ତମର ଘର ପାଖରେ ଚିହ୍ନା ଥାନ୍ତି କି ବାହାର ଲୋକ କିଏ ଆସିକି ତମ ଘରୁ ଜିନିଷ ପତ୍ର ସବୁ ସାଇଜ କରି ରଖିବେ ମା ପୂଜା କରିବା ପାଇଁକା ଆମର ଆଈ ଘର ଥାନ୍ତି ତ ଆଈ ଘର ମୂଲେଇ ହରିକା ରୁବି ମାଉସୀ ହରିକା ସେମାନେ ଆସି କରିଦିଅନ୍ତି। ସେମାନେ ବାହାର ଲୋକ ହେଇ ହେଇଗଲେ। ନାଁ ମୁଁ
ହଁ ଯାହେଲେ ବି ହଁ ଗୋତ୍ର ଅଲଗା ତ ବାହାର ଆଉ।
କରିଦିଅନ୍ତି କିନ୍ତୁ ତମର ସେଠି ପୁଣି କିଏ ଥିବା ଦରକାର ସେଠି ପୁଣି ଆସିକି ତମେ ତ ଯେତିି କରିବନି ଲୋକ ପଡଶୀ କିଛି ଲୋକ କିଏ ଆସି କରିବେ ଯାହାହେଲେ ବି
ହୁଁ ସତ କଥା। ଆମର ବା ଏଇଟା ଦେଖୁନୁ କଣ ଟେ ଯଦି ବିଶ୍ଵାସ କରିବୁନି ଖାଇ କୋଉଦିନ ଦେବି ରଜ ପରଦିନ ବସୁମତୀ ସ୍ନାନ ଯୋଉଦିନ ହେଲା। ସେଦିନ ମୁଁ ଯ ଜଙ୍କ ଶ୍ରାଦ୍ଧ ଥିବ ହେଲା ତ ଆମେ ସବୁ ଆସିଥିଲେ ସବୁ ଆସିଥିଲେ। ପଢିଛନ୍ତି ବୋଲି ବି ସବୁ ପଳେଇଆଇଲୁ ଦେଖି ଦେଖିଦବୁ ତା ସହିତ ଜେଜଙ୍କ ଶ୍ରାଦ୍ଧ ବି ଅଛି ସବୁ ମାନେ ଆଡକୁ ହେଇଯିବ ଆସିଥିଲୁ ସେଦିନ ସବୁ ହେଇଥିଲା ତା ପ ଭାଇ ତା ଗୋଟେ ଦିନ ଛାଡିକି ଏଇନେ ମାନେ ଖବର ଆସିଲା ହେଲା ସକାଳୁ ସେଠୁ ଫୋନ କଲେ ମାନେ ଦାନ୍ତ ବି କେହି ଘଶିନୁ ବାବା ମାନେ ବାବା ଯୋଉ ମାନେ ଦାନ୍ତ ଘସି ବାହାରୁଛନ୍ତି ମୁଁ ବା
ସକାଳୁ ତିନିଟା ବେଳୁ ସକାଳୁ ତିନିଟା ମାନେ ଭୋର ତିନ୍ଟା
ନାଇଁ ନାଇଁ ମାନେ ଖବର ମାନେ କଣ ହେଲା କହିଲୁ ସେଦିନ କହୁ ଦିନ ତ ହଁ ଶୁକ୍ରବାର ଦିନ ସକାଳୁ ଆମେ ଶୋଇକି ଉଠିଲୁ ଉଠିଲା ପରେ ବାପା ଦାନ୍ତ ଘଷୁଛନ୍ତି ମୁଁ ଯ ଘସିବାକୁ ଯାଉଛି ଆମ ଫୋନ ଆସିଲା କି ମାନେ ବୋଉର ଦେହ ବହୁତ ମାନେ ଖରାପ ହେଇଗଲାଣି ମାନେ ତା ନିଃଶ୍ୱାସ କଣ ମାନେ ଏମିତି ହଉଛି ହେଲା କି ଯୋଉ ଅମେ କଥା କଣ ଜାଣିଛୁ ଏମିତିଆ କ ମାନେ ଚାରି ପାଞ୍ଚ ଥର ଏମତି ଏମତି କହି କହିକି ଏମତି ମାନେ ଏମିତି ଅଚାନକ କହନ୍ତି ବହୁ ଦେହ ଖରାପ ହେଇଗଲାଣି ବହୁ ଦେହ ଖରାପ ହେଇଗଲାଣି ମାନେ ଜୁନ୍ ମାସ ପହିଲାରୁ ବି ଏମିତି ବୋହୁ ଦେହ ଖରାପ ହେଇଗଲାଣି କହିକି କି ଏମିତି ବାବା ମାମା ମ୍ ପୁଣି ଜାଣିଛ ନା ଗାଁକୁ ଆସିଥିଲେ ଆମେ ଡିମନ ମୋର ଘରେ ଥିଲୁ ବହୁତ ହଇରାଣ ହେଇଥିଲି ମାନେ ଟିକେ ଯିବା ଆସିବା କଣ କମ ବାଟ ହେଲାଣି। ତ ଏମତି ହିଁ। ଦିଚାରଥର ଏମିତି ହଇରାଣ ହେଇଛି ହେଲା ତେଣୁ ମାମା ବି ଘରେ କଣ ବହୁ ତ ସେମିତି ଯେମତି ସେମତି କରୁଛନ୍ତି କିଛି ଆଉ ଇଏ ଦଶ ଥର ଡାକୁଛନ୍ତି ଦେଖିଲା ବେଳେ କୁ ସେ ଯୋଆକୁ ସେୟା କିଛି ତ ମାନେ ହେଲେ ନହେଲେ ଏକାଥରେ ଯିବୁ ଆଉ ଏତେ ଥର ପରିଶ୍ରମ କରି ଯା ଆ ସିଏ ବି ଗୋଟେ ବାଧା ଆଉ ଏ କୋଉ ଏପଟ ମାନେ ଆର ବି କଣ କହିଲୁ ମନ ଆର ସପତାହରୁ ପରୀକ୍ଷା ମାନେ ହେଇଯାଉଛି କଲେଜ ରେ ହେଲା। ତ ଏମିତି ହେଇକି ସେ ଏମତି ହଉ ଏଥର ତ ପୁଣି ଡାକିଲା ମାମା କହିଲା ଆମେ ତ ଏଇ ତ ପରଦିନ ଯାଇଇଛୁ ଦେଖିଛୁ ସେ ମାନେ ସେ ଯୋଉ ଅବସ୍ଥା ନା ଭଲ ନା ଖରାପ କିନ୍ତୁ ସେ ଯୋଉ ଅବସ୍ଥା ସେଇ ଅବସ୍ଥାରେ ଆଉ ଆଉ ପୁଣି କଣ ହେଲା ନା ହଁ ଏମତି ଏମିତି କହୁଛନ୍ତି ଆମେ ଚିଡି ଯାଇଥିଲା ତ ହେଲା ହେ ସେ ସେମତିଆ ସେମତି ହଉଛନ୍ତି ପୁଣି ଯା ଯିବା ଯା କରିବା ପୁଣି ସେ ସେମତି ଏମତି ନାଟକ ଚଲେଇଥିଲ ଏମିତି ହେଇକି ମାନେ ଚିଡି ଚିଡ଼ିକି ଏମିତି ହଉଥିଲା ହେଲା କହିଲା ଅବା ଗଲେଣି ନା ଆଉ କହୁଛନ୍ତି କଣ କରିବା ମତେ କହିଲା ଆଉ ତମେ ଯାଅ ନହେଲେ ଆଉ ଏଇଛି ପୁଣି କାରଣ ମୁଁ ଆଜ୍ଞା। ସକାଳଙ୍କୁ କିଛି କାମ ସରିନି ପୂଜ୍ ମାନେ ହଁ ପୂଜା ବି ମାନେ ଯଅ ମାନେ ଆରମ୍ଭ ହିଁ କରୁଥିଲା ହେଲା। ରହିଲା ଆ ମୁଁ ଏମିତି ଆଉ ହ ଏମିତି ଆଉ ଯାଇହବନି ଆଉ ଆସକି ଦେଖି ବିଶ୍ଵାସ କରାନା ମାନେ ବୁଧବାର ଯାଇକି ଆମେ ଏତେ ଥକି ଯାଇଥିଲୁ ଗୁରୁବାର ମାନେ ଖରାବେଳ ଟା ବି ଆମେ ତିନିଟା ଆକ ଶୋଇଛୁ ହେଲା ମାନେ ଏତେ ଥକା
ମାନେ ଏଇଠୁ ମାନେ ସେଇ ଘର କେତେ ବା ଟ ହବ ତଥାପି
ତିରିଶରୁ ପଇଁତିରିଶ ପାଖାପାଖି।
ତିରିଶ ପ ମାନେ ମାନେ ଘରଟା କୁଆଡେ କଇଲୁ?
ତୁ ମାନେ ଏଠୁ ବୟାଳିଶ ମଜାର ଦେଇକି ଯଦି ଆସିବୁ ଖଲରଦା ଖଲରଦା ହେଇକି ଆ ଆସିବୁ ଆଉ।
ସେପଟେ ବାୟାଳିଶି ମୌଜା ସେପଟେ।
ରୋଡ ଅଛି ମାନେ ଦିପଟେ ରୋଡ ଅଛି ଆମେ କିନ୍ତୁ ବୟାଳିଶ ମୌଜା ବାଟେ ଗଲେ ସେଇଟା କଣ କଇଲୁ ମାନେ ରାସ୍ତା ଟା ଟିକେ ଛୋଟ ପଡେ।
ବଇଆଳିଶି ମୌଜା ମାନେ ଏଇ ଯୋଉ ଆମର ଖାନନଗର ସେପଟକୁ ତ।
ଖାନଗର କାହିଁକି ଆସୁଚି ନୂଆ ବଜାର।
ବୟାଳିଶି ମୌଜା। ଓହୋ ଏପଟେ ବି ତ ରାସ୍ତା। ତା ଅଛି। ମୁଁ ସେପଟେ ମୁଁ ସେପଟେ ଜା ଆମେ କଲେଜ ଯାଉ ସେ ପ୍ରଯୁ ଯାଏ ସେଇ ଯାଅ ତାଙ୍କର ବି ବୟାଳିଶ ମୌଜା ବୋଧ ସେ ସେଇଥିପାଇଁ ଖାନ ନଗର ବା ତେ ଯାଏ ତ ମୁଁ ସେଇ ମନ